ହଁ ହ୍ୟାଲୋ।
ହ୍ୟାଲୋ। ଦିଥର ହଁ ଶୁଭାଯାଉଚି। ହ୍ୟାଲୋ ହଁ ଶୁଭା ଯାଉଚି ତମେ କାମ କରୁଚି?
ହଁ ଶୁଭା ଯାଉଚି କହୁନ ଏଇ ବସିଚି କଣ କରିବି।
ହ ତମେ ଟାଇମ ଦେଖିନଥିଲ ନା ସେଥିପାଇଁ ମୁଁ ଆରେ କାଟିକି କଲ୍ କଲି ଆଉ।
ଓ ହୋ।
ହଁ ସେଥିପାଇଁ ତ ତମୁକୁ କେତେବେଳେ କହୁଚି ତମେ ଦେଖୁନଥିଲ। ହ୍ୟାଲୋ।
ହଁ କଣ କହୁଛ।
ଆଉ କଣ କହିବି ତମେ ପଚାରୁ ରୁଥିଲ ନା କଣ ଖାଇବାକୁ ଭଲ ଲାଗେ ମତେ।
ହୁଁ ହୁଁ।
ହୁଁ।
ହୁଁ ମୁଁ କହିଲି କଣ ଖାଇବା ପାଇଁ ତମକୁ ଭଲ ଲାଗେ ଏଁ?
ହୁଁ ହୁଁ ଆମେ ଖାଉ।
ହୁଁ ମୁଁ ଖାଏ। ଆଉ ଆ ତମକୁ ପଚାରୁଥିଲି ତମେ ଖାଉନ ଯଦି କହିବି ଯଦି ଖରାପ ଲାଗିବ ସେଥିପାଇଁ ପଚାରୁଥିଲି ଆଉ।
ମୁଁ ଏଆଡ଼େ ଫୋନ ରେ କଥା ହୋଉଥିନି ସେ ସେଇଟାକୁ ଖାଇ ଦେଇଥିଲା। କାନ୍ଦିଲା ସେଥିପାଇଁ ଜୋରରେ ମୁଁ ତା ତାଡିକି ଆଣିଲି। ବାବା ପଚାରେ କଣ ହେଲା ମୁଁ କହିଲି ଖାଲ ଟାରେ। ଚିକେନ ଭଲ ଲାଗେ ମାଛ ଆଉ ଅଣ୍ଡା କିନ୍ତୁ ମଟନ ଖାଏନି।
ଓ ହୋ ମୁଁ ବି ଖାଏନି ମୁଁ ବି ଖାଏନି ମଟନ ଖାଏନି ମୁଁ ଚିକେନ ଅଣ୍ଡା ହୁଁ ନା ନା ମଟ ମଟନ୍ ଖାଏନି ମୁଁ କିନ୍ତୁ ଚିକେନ୍ ମାଛ ଆଉ ଅଣ୍ଡା ସେ ସବୁ କ ଓ ଯଦି ମୁଁ ମଟନ ଖାଇଦେଲି ମୋ ପେଟ ବହୁତ କାଟେ ସୁଟ୍ କରେନି।
ନା ଆମେ ମଟନ ବିଲକୁଲ ବି ଖାଉନା, କାଟେନି ତ ପେଟ ମୁଁ ବିଲକୁଲ ବିଲକୁଲ୍ ବି ଖାଏନା, ଗୋଟେ ଅଲଗା ସ୍ମେଲ୍ ଟିକେ ହୁଏନି ନା ମଟନ୍ ମଟନରେ, ମଟନ ସେଥିପାଇଁ ଆମେ ଖାଉନା ମଟନ।
ହୁଁ ଭଲ ରୋଷେଇ କରିଥିବେ ହେଲେ ଭଲ ଲାଗେ, ଆଉ ଆଉ ଯଦି ଭଲ ରୋଷେଇ ନ କରିଥିଲି ବୋହୂ
ଖାଆନ୍ତି ଆମର ସମସ୍ତେ କତେ ଖାନ୍ତି ମୋ ଭାଉଜ ଯିଏ ସେଏ
ହୁଁ।
ଖାଆନ୍ତିନି ଆଉ ମୁଁ ଖାଆନ୍ତିି ନହେଲେ ଆଉ ମୋର ମୋ ବାପା ଖାଆନ୍ତି ମୋ ଭାଇ ଖାଆନ୍ତି। ଆଉ ତା ବାବା ବି ଖାଆନ୍ତି କିନ୍ତୁ ଆମେ ମୋ ଭାଉଜର ମୋର ଦି ଣ ଖାଉନା ମଟର ହୁଁ
ମୁଁ ଖାଇନା
ମଟନ ଖାଇଲେ ତମ ପେଟ କାଟେ?
ହୁଁ ବହୁତ।
ହୁଁ ହୁଁ ଆଉ କଣ ଖାଇବା ପାଇଁ ଭଲ ଲାଗେ?
ଆଉ
ରୁଟି।
ହଁ ସେ ଯୋଉ ଆଳୁ ପରାଠା କୁହନ୍ତିନି ସେଇଟା ଭଲ ଲାଗେ, ପୁଣି ଆଉ ଚିକେନ ଚିଲ୍ଲି ଆଉ ଗି ବି ଭଲ ଲଗେ ଖାଇବା ପାଇଁ।
ହୁଁ ହୁଁ ହୁଁ ତମେ ସବୁ ଭଲ ଭଲ ଖାଦ୍ୟ ସେଠି ହଷ୍ଟେଲ ରେ ରହିକି ଖାଉଛ ଆଉ।
ହୁଁ ଏଠି ଦିଅନ୍ତି ଆଉ କେବେ କେବେ ସ ସ କଡେ ଆମର ସୋମବାର ଦିନ ହେଲା ଇଟଲି ଦିଅନ୍ତି। ଆଉ ମଙ୍ଗଳବାର ଦିନ
ହୁଁ।
ଉପମା ଦିଅନ୍ତି ସୁଜି ଉପମା। ହୁ।
ହୁଁ।
ଆଉ ଭୁତ ଗୁରୁବାର ଦିନ ଆଜି ତ ଦେଇଥିଲେ ପାଇଁ। ହୁଁ। ପୁ ପୁରୀ ଆଉ ମଟର ତରକାରୀ ଦେଇଥିଲେ। ହ୍ୟାଲୋ ହଁ ଆଉ ଶୁକ୍ ହଁ ଆଉ ଶୁକ୍ରବାର ଦିନ ଚଉମିିନ ଦିଅନ୍ତି, ଆଉ ଶନିବାର ଦିନ ବରା ତରକାରୀ।
ହଁ ସେଇଠି ହଷ୍ଟେଲ ରେ ବି ଚାଉମିନ ଦିଅନ୍ତି?
ହଁ ଦିଅନ୍ତି ପାସ୍ତା ବି ଦିଅନ୍ତି।
ଓହୋ ସବୁ କଥା ତାହେଲେ ଦିଅନ୍ତି ନା ବାର ଅନୁସାରେ ଯୋଉ ବାର ଯାହା ଦବା କଥା ଦିଅନ୍ତି ଆଉ। ଆମେ କଣ ସେଗୁଡା କେତେବେଳେ ଆମେ ଖତରା ଫତରା କି କୋଉ ବଜାର ଫଜାର ଗଲେ ସିଆଡେ ଖାଉ, ଆଉ ନହେଲେ ଘରେ କଣ ମି ଘରେ ଖାଲି ଚିକେନ ଭାତ ମାଛ ଏ ଅଣ୍ଡା ଏ ଗୁଡା ଖାଉନୁ। ଏଇ ଚାଉମିନି ଚିକେନ ଚାଉମିନି ଏଗୁଡା କୋଉଠେ ଖାଇମୁ ତମେ ହଷ୍ଟେଲ ରେ ରହିଛ ବୋଲି। ତମକୁ ଦଉଛନ୍ତି ହୁଁ ହୁଁ ହୁଁ। ଆଉ ଆଜି ତ ଗୁରୁବାରେ ଆଜି ବଢିଆ ମେଘୁଆ ପାଗ ଦେଇଛି କିନ୍ତୁ ଗୁରୁବାରେ। ହୁଁ ହୁଁ ନହେଲେ ଚିକେନ ତରକାରୀ ଭାତ। ହୋଇଥାନ୍ତା ହୁଁ। ଆଜି ଗୁରୁବାରେ ଏ ଭାତ ବସେଇଲେଣି ମୋ ଭାଉଜ ବସେଇଲେଣି ଭାତ। ଆଉ ରୁ ଟି ଫୁଟି ଯାହା ହବ ଡାଲି ହବ ଆଳୁ ଭର୍ତ୍ତା ହବ ଏଇଗୁଡ଼ା ହବ ଆଜି ଆଉ।
ହଁ।
ଉଁ ହୁଁ ହୁଁ।
ଅ ଥଣ୍ଡା ଥଣ୍ଡାରେ ଏମତି ମେଘୁଆ ପାଗ କଲେ। ଗରମ ଗରମ ଚାଏ ଆଉ ପକୁଡି ଭଲ ଲାଗେ।
ହଁ ହଁ ଆମର ବି ପକୁଡି ଦିଟା ମୁଁ ଭାବୁଥିନି ଏଇନା କରିମି ବୋଲି କରିମି ଦିଟା ପକୁଡି ମୋ ଝିଅ ଟିଉ ସନ ଯାଇ ଛି ନା ସେ ଆଜି କିଛି ଖାଇକି ଯାଇନି। ସବୁ ଜୋଉ ସବୁବେଳେ ଖାଲି। ପଇସା ନବ ସବୁବେଳେ ପଇସା ଆଜି ମୁଁ ରାଗିନୀ କସିକି ମୁଁ କହିଛି ସବୁବେଳେ ଗୋଟେ ସକାଳେ ନେଇଥିଲା କୋଡ଼ିଏ ଟଙ୍କା। ଫୁଣି କହୁଛି ମାମା ଫୁଣି ସ୍କୁଲ ଗଲାବେଳେ ଦୋକାନରୁୁ ଯାଇକି ଆଠ ଟଙ୍କାରେ ନେଇକି ଗଲା। ଫୁଣି କହୁଛି ମାମ ପଇସା ଦିଅ ମୁଁ ଯୋଉ ଟିଉସନ ଗଲା ବେଳେ ମାଗିଲା ମୁଁ କହିଲି ନା ଆଜି କିଛି ନାହିଁ ତୁ ନଜା ପଛେ ଆଉ ତତେ କିଛି ଦେମିନି ରାଗିକି। କବାଟ ଦେଇ ଦେଇକି ମୁଁ ମୋର ସେ ଘରେ ରହନି ସେ ତାର କେତେବେଳେ ଗଲା ମୁଁ ଆଉ ଜାଣିନି କି ତା ବାବା ଦେଲେ। କହି ପାରିବିନି ମୁଁ ତା ପାଇଁ ଏଇନା ପକୁଡି ଯାଉଛି କରିମି ରଖିଥୀମି। ସେ ଆସିଲେ ଖାଇବ ଆଉ। ହଁ ଘରେ ସବୁ କଥା ଅଛି ଏ ଯୋଉ ବିସ୍କୁଟ ଅଛି ସେଓ ଅଛି। ନଳି ଅଛି ପାମ୍ପଡ଼ ଅଛି ଜାଲି ପାମ୍ପଡ କିନ୍ତୁ ସେ ଖାଲି। ଦୋକାନ ଜିନିଷ ଖାଇବ।
ହୁଁ ବାହାରୁ ଖାଇବା ବି ଭଲ ନାହିଁ ନା ସବୁବେଳେ ହୁଁ।
ଖାଉଛି ପ୍ରତେକ ମାସରେ ଯାହା ହେଲେ ତା ଦେହ ଟିକେ ଖରାପ ଜର ନହେଲେ ଯୋଉ। ଅଁ ଦୁଁ ପେଟ ଖରାପ ଯାହା ହଲେ ତାର ହବ ଦେହ ଟିକେ ଖରାପ।
ହଁ ଆଉ।
ପ୍ରାୟ ସମୟ ଆଗରୁ ଏତେ ତାଖ ଦେହ ଖରାପ ହଉ ନଥିଲା ଏଥର ପ୍ରାୟ ସମୟ ତା ଦେହ ଖରାପ ହଉଛି।
ହଁ ବାହାର ଖାଇବା ଖାଇବା କଥା ନୁହଁ ନା।
ହୁଁ ବେଶୀ କୁୁରକୁରି ସେ କୁୁରକୁରି ଗୁଡା ଏତେ ଖାଏନେଇ ଯେ। ତଥାପି କେତେବେଳେ କେମିତି କୁୁରକୁରି ଖାଇଦଉଛି ନା। ଆଉ ଦେହ ଖରାପ ହବନି ନା କୁରୁକୁରି ଖାଇଲେ କୁରୁକୁରି ଆ ବହୁତ କେମିକାଲ ଜିନିଷ କୁରୁ କୁରି ରେ ମିଶିଛି।
ସେଇୟା ଆମ ଆମ ସେପଟେ ହେଲା ସ୍କୁଲରେ ଗୋଟେ ସ୍କୁଲରେ। ହେଲେ। ତା ଛୁଆକୁ ଡେଲି ସ୍କୁଲ ଯାଆନ୍ତି ନା ତ ତା ତା ଝିଅ ତା ଝିଅକୁ। ସେ ତା ମମି ଟା କଣ କହିବି ସେ ଡେଲି ସେ ଡେଲି କୁର୍କୁରେ ଖାଉ। ଥିଲା ଡେଲି ଲାଷ୍ଟ ରେ ତା ପେଟ ପୁରା ଫୁଲି ଯାଇଥିଲା। ଗୋଟେ କଣ ହେଇ କଣ ଟିମର ନା କଣ ହେଇ ଯାଇ ଥିଲା କହୁଥିଲା।
ହୁଁ ସବୁବେଳେ କୁୁରକୁରି ଖାଇ ଖାଇକା ଗୋଟେ ଘ ସି ପୁରା ରେ ଗୋଟେ ଛୁଆଟେ ତା ପେଟ ସବୁବେଳେ କାଟିଲା କାଟିଲା ଯାଇ ଡକ୍ଟର କହିଲା ଯେ କୁର କୁରି ଯୋଗୁ ଏମିତି ହଉଛି।
ଆଜ୍ଞା।
କୁୁରକୁରି ଗୁଡା ସବୁ ଠୁ ବହୁତ ଖରାପ ନା ଖାଇ ଦଉଛନ୍ତି ଆଉ ଏଇ ଯୋଉ ଇପି। ଏ ଆମ ଝିଅ ଯତି ଇପି ଯୋଉ ଦିନ ଖାଇବ, ତା ପରଦିନ ଖାଲି ଝାଡା ହବ ସିଏ। ହୁଁ, ଇପି ଖାଇଲେ ଆଉ ହଁ ସିଏ ତ ପ୍ରାୟ ଏ ଯୋଉ ଆଇଁଷ ବାରରେ ପଚାରିବ ମାମା ଆଜି କିିବାରେ? ଯୋଉ ଆଇଁଷ ଯୋଉ ମାନେ ଆଇଁଷ ବାର ଯୋଉନ, ମାମା ଆଜି କିିବାରେ ଆଜି ଚିକେନ୍ ଭାତ ହବ। ଅଁ, ହୁଁ। ଆଉ ସେ ଏତେ ଅଣ୍ଡା ଭଲ ପାଏନି, ଅଣ୍ଡା ଖାଇବା ପାଇଁ ଭଲ ପାଏନି। ମାଛ ଖାଇବ ଆଉ ଚିକେନ୍ ଖାଇବ। ମଣ୍ଡା ଭଲ ପାଏନି ଏତେ ବାଧ୍ୟ କଲେ ଖାଇବ। ନହେଲେ ନାଇଁ ଏତେ ଖାଏନି ସ୍କୁଲ୍ ଗଲେ ବି ଯୋଉ ସିଜା ଅଣ୍ଡା ଦିଅନ୍ତି। ସେ ସ୍କୁଲ୍ ରେ ଭାତ ଖାଏନି। ଯୋଉନ ଅଣ୍ଡା ଦିଅନ୍ତି ସେଇନ ଅଣ୍ଡା ଧରିକି ଘରକୁ ପଳେଇ ଆସେ ଗୋଟେ ବେଳେ।
ହଁ ସ୍କୁଲ୍ ପାଖ ଅଛି ନା କଣ?
ହଁ ଆମ ଘର ପାଖରେ ସ୍କୁଲ୍। ଏଇ ଆମ ଘର ପା ଖରେ ଠିଆ ହେଲେ ସ୍କୁଲ୍ ଟା ଦେଖା ପଡିବ। ମୁଁ ବି ଦିନେ ଦିନେ ତାକୁ ଯଦି କେହି ନଥାନ୍ତି ବି ଛୁଆ ସାଙ୍ଗ ତାର କେହି ନ ମିଳିଲେ ନିଜେ ନିଜେ ତାକୁ ବାଟରେ ନେଇକି ଛାଡିଦେଇ ଆସେ।
ହଁ ପାଖ ତ ଅଛି ଅ, ନା।
ହୁଁ, ସ୍କୁଲ୍ ପାଖରେ ଟିଉସନ ବି ଯାଉଛି ପାଖ, ଆଁ,
ଆମେ ସେପଟେ ବି ପାଖ ହିଁ ସ୍କୁଲ୍ ଅଛି ଛୁଆମାନ
ହଁ ଆମର ପୁରା ପାଖରେ, ପୁରା ପାଖ ଜମା ଦି ଆମ ଘରଠୁ ଦି ଟା ଘର କ୍ରସ୍ କଲେ ସ୍କୁଲ୍।
ହଁ ବା ସେଥିରେ ସେ ଘର ପଡେଇ ଆସେ ଖାଇବା ବେଳେ ନା?
ହୁଁ, ପାଖରେ ନା ସେଇଥିପାଇଁ ଟିକେ ଭଲ ଲାଗୁଚି। ଏ ପାଖରେ ଯିବା ଆସିବା କରିବା ପାଇଁ ସୁବିଧା। ବର୍ଷ ଷା ପାଣି ହେଲେ ବି ଯାହାକୁ ପଠେଇକି ନେଇ ଆସି ପାରିବୁ। ନନେ ନିଜେ ବି ଯାଇକି ଆଣିପାରିବୁ। ଆଉ ଦୂର ହେଲେ କଣ କି ହଇରାଣ, ତ କାଆକୁ ଖୋସାମତ କର ବର୍ଷା ହେଲା, ଛୁଆ ଆସିବ ଆଜିକାଲି ଦେଖୁନ କୋଉ ଭଳିଆ ସମସ୍ୟା ହଉଛି ସବୁ। ଉ, ଛୁଆଙ୍କ ସା- ଛୋଟ ଛୁଆ ବି ପୁରା ଇଏ ହେଇଯାଉଚନ୍ତି।
ହୁଁ, ଆଜିକାଲି ସେଇଆ ଆଜିକାଲି ଝିଅ ଛୁଆ ପୂରା ଛୋଟରୁ ବଡ଼ କେହି ବି ସେପ୍ ନାହାନ୍ତି ନା, କେତେବେଳେ କଣ କରିଦଉଛି। ଛୋ ଟ ଛୁଆକୁ ବି ଛାଡୁନାହାନ୍ତି। ଆଜିକାଲି ଲୋକମାନେ
ବହୁତୁ ଜଗିକି ର ଖିକି ଏଇନା ଚାଲିବାକୁ ପଡିବ। ଏଇନା ଯୋଉ ସମସ୍ୟା ହେଲାଣି ବହୁତୁ କ୍ରିଟିକାଲ୍।
ହଁ। କଣ କହିବ ଲୋକମାନଙ୍କୁ ଆଜିକାଲି ମଣିଷକୁ ପୋ କପରି ଦେଖୁଛନ୍ତି, ମାରି ଦଉଛନ୍ତି କଣ କରିଦଉଛନ୍ତି। ଟିକ୍ ମାରିବାକୁ ଆଗରୁ ବି କିଛି ଲାଗୁନି କାହାରିକୁ।
ସେଇ ପରା ନାଇଁ କେତେଦିନ
ହଁ।
ନା, ହଁ ଇଆଡେ ଆଉ
ନା, ହଁ।
ପୁଣି ସାତଟାରୁ ଦଶଟା ପର୍ଯ୍ୟନ୍ତ ପାଠ ପଢ଼ିବ।
ହଁ ଏବେ ଚାଲିବ ପାଠ ପଢା ଏଇଠୁ। ସଲା ପର୍ଯ୍ୟନ୍ତ ଚାଲିବ ଆଉ।
ଫିନ ଦେଇଥିବେ ଖାଇବା ପାଇଁ ଖାଇକି ଶୋଇବ ଆଉ କଣ?
ହଁ। ଖାଇକି ଶୋଇବୁ, ପଢ଼ିଲେ ପଢ଼ିବୁ ନହେଲେ ସକାଳେ ପୁଣି ଅ, ଚାଟା ନି ଘ ସାଡେ
କେତେଟା ବେଳେ ତୋମର କେତେଟାରେ ଏକ୍ଜାମ୍ କେତେଟାରୁ କେତେଟା?
ଆମର ଗୋଟେରୁ ଚାରି।
ଓକେ ଗୋଟେରୁ ଚାରି ହଁ।
ତିନି ଘଣ୍ଟା। ସତୁରି ମାର୍କର ଏକ୍ଜାମ ହଉଛି ନା।
ତମେ ଯୋଉ ଗୋଟେ ରୁ ଚାରି ଯା ଯୋଉ ଏକ୍ଜାମ ଦବ।
ହଁ।
ହଁ ଗୋଟେ ରୁ ଚାରି ଯା ଦବ ସେ ଭିତରୁ କଣ ଖାଇବ?
ସେଇ ଭିତରୁ ଆମେ ଖାଇକି ଯାଇଥାଉ ବାରଟା ଏଠି ବାରଟାରେ ଖାଇବା ପାଇଁ ଦିଅନ୍ତି, ଖାଇକି ଯାଉ ଗୋଟେ ରୁ ଚାରିଟା ପର୍ଯ୍ୟନ୍ତ ଲେ କୋ କୁଆଡ଼େ ଯିବ ଏକ୍ଜାମ ଟାଇମ୍ ତିନି ଘଣ୍ଟା ହେଁ।
ହୁଁ ଏକ୍ଜାମ ଦେଲେ ବି ଭୋକ ଲାଗିବନି ନା।
ହଁ ଏକ୍ଜାମ ଦେଲେ ଭୋକ ଶୋସ ସବୁ ଉଡିଯା
ଯି ଭଲ ଏକ୍ଜାମ ତ ହେଇଥିବ ଇଚ୍ଛା ହବ ନହଲେ ଖାଇବା ପାଇଁ ଇଚ୍ଛା ହବନି।
ହଁ ଏଇଠା ଏଇଟା ତ ସତ କଥା।
ହଁ
ଆଓ
ଆଉ।
ହ୍ୟାଲୋ ହ୍ୟାଲୋ
ଆଉ କଣ କହୁଛ ଆମ ପୁଅ ଉଠିଲା ଏଇନା। ଉଠିକି ଭେ ଏ କରିଥିଲା।
ହୁ ହୁ ହଁ ତା ହଁ ତା ଶବ୍ଦ ଶୁଭାଗଲା। ହୁଁ ଦିଦି।
ଠିକ କାନ୍ଦିଲେ ଟିକେ ଉଠିଲେ ନା ନହେଲେ ସେ କାନ୍ଦେନି ଏତେ
ହ ଅ
ହୁଁ ସେ କାନ୍ଦେନି ଉଠିକି ଖେଳିବ ନହେଲେ ଆପେ ଆପେ ବାହାରକୁ ପଳେଇ ଆସିବ ମୁଁ ସେଇଥିପାଇଁ ଏଇ ଦୁଆର ମୁହଁରେ ଜଗିଥିନି।
ହଁ।
ସେ ବାହାରକୁ ପଳେଇ ଆସିକି କଣ କି ଆମ ପିନଡ୍ଡା ଟା ଟିକେ ଉଚ୍ଚା ନା। କୁଆଡେ ପଡିପୁଡ଼ା ଯିବ ତଳେ। ସେଇଥିପାଇଁ ମୁଁ ତାକୁ ଜଗିଥାଏ ସେ ଶୋଇନେ ବି ତା ପାଖରେ ଜଗିବାକୁ ପଡିବ।
ହଁ ହ୍ୟାଲୋ ଏବେ କଣ କରିବ ନା ରୋଷେଇ ରୋଷେଇ କରିବ ଏବେ।
ନା ନା ନାଇଁ ରୋଷେଇ ମଁ ଭାଉଜ ବା ଭାତ ବସେଇଲାଣି ଚାଉଳ ପକେଇଲାଣି ରୋଷେଇ ବା ଆମର ବସିଲାଣି।
ହଁ ହଁ ଟାଇମ ହେଲାଣି ଆଉଥରେ କଲ କରିବି ନା ତମେ କଲ କରିବ ଦିଦି। ହ୍ୟାଲୋ ହ୍ୟାଲୋ ଟାଇମ୍ ହିଁ ହେଲାଣି କହ ହଉ କର।
ଓ। ବସ ଏଠି ବସିବା
ହ ହୁଁ।